ହ୍ୟାଲୋ।
ମ୍ୟାଡ଼ାମ କେଉଁଠୁ କହୁଛନ୍ତି?
ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ କୋଉଠୁ କହୁଛନ୍ତି? ହ୍ୟାଲୋ।
ହ୍ୟାଲୋ।
ହିଲୋ।
ହଁ ସାର୍ ସୁପ୍ରଭାତ କଣ କରୁଛନ୍ତି?
ଏଇ ସକାଳୁ ଉଠିକି ବର୍ସ ଆପଣ କଣ କରୁଥିଲେ?
ଆମେ ତ ଗୃହିଣୀ ଆମର ଆଉ କଣ କାମ ନାଇ କାମ ସାରିକି ରୋଷେଇବାସ କରୁଛୁ ଆଉ।
କଣ ରୋଷେଇ କରୁଛନ୍ତି?
ହଁ ଏବେ ତ ଭାତ ବସେଇଛି ଆଜି ଯେହେତୁ ରବି ରବିବାର ଅଛି ଇ ଯାହାହେଲେ ନନ୍ ଭେଜ୍ କରାଯିବ। ତ ଏପର୍ଯ୍ୟନ୍ତ କହିନାହାନ୍ତି ଘରେ ଯେ କଣ ହବ କହିଲେ କରିବୁ ଆଉ।
ଆପଣ ବୋଧେ ବାହା ହେଇସାରିଲେଣି।
ଆଜ୍ଞା।
ଆଜ୍ଞା ଆପଣଙ୍କ ଶାଶୁଘର କୋଉଠି?
ଶାଶୁଘର ମୋର ହଉଛି ଯାଜପୁର ବା-ବାପ ଘର ବି ଯାଜପୁର।
ଆଜ୍ଞା ଏବେ କଣ ଖାଇଛନ୍ତି?
ହଁ ଅ ସକାଳୁ ତ ସେମିତି ନର୍ମାଲ ଟିଫିନ୍ ଟିକେ ହୁଏ କେତେବେଳେ ହୁଏ କେତେବେଳେ ହୁଏନି ଆଜି
ଆଜ୍ଞା। ଆଉ କଣ କଣ କରିବେ ଆଜି ତଥାପି କଣ ଭାବିଛନ୍ତି? ଆଜ୍ଞା? ବେ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।